କଣ କରୁଚ?
ଏଇ କାମ ସରିଲା ଏଇ ଆସିଲି କାମ ସାରିକି ଆଉ।
କଣ ରୋଷେଇ କରିଥିଲ?
ହୁଁ ରୋଷେଇ ଅଧା ସରିଗଲାଣି ଖିଆ ପିଆ ସରିଲା। ଏଇ ଏବେ ଭାତ ବସେଇକି ଆସିଲେ ଆଉ।
ଓହୋ ଆଉ ଆଜି କଣ ରୋଷେଇ?
ଆଜି ରୋଷେଇ ହେଇଛି ଶାଗ ତରକାରୀ। ଆଉ ଭେଣ୍ଡି ରେ ଆମ୍ବୁଳ ପଡିକି ତର ତରକାରୀ ଆଉ ଶାଗ ଭଜା। ଆଉ ଆଳୁ ଭତ୍ତା, ଆମ୍ୱ।
ହଁ ଓହୋ। ଭଲ ରାନ୍ଧୀଛ ଆଜି ମଙ୍ଗଳବାର ଆଉ।
ବୋଉ।
ହେଇ ଖାଇ ପିଇକି ବଇଚି ଆଉ।
କଣ ଖାଇଲ?
ମୁଁ ପଖାଳ ଖାଇଲି ପା ପଖାଳ ଆଳୁ, ଟମାଟୁ। ସବୁ ଦଳା ହେଇଥିଲା ବଢି ପକାହେଇକି।
ହୁଁ।
ହୁଁ ଆଉ ଖଟା, ଆମ୍ବ।
ହଁ ବା ରଜ ପାଇଁ ଆମ୍ବ ପୁରା ରଜ ସଇଲେ ସଇଲା। ଆମ୍ବ ଆଉ କୋଉଠି ମିଳିବ।
ହଁ
ହୁଁ ଅଦିନ ଆମ୍ବ ଗୁରା ଭଲ ଲାଗିବନି ବା।
ହୁଁ ଆମ୍ୱ ତ
ସେଆକୁୁ ଆଉ ହଁ ଆଉ ରଜରେ କଣ ଶାଢୀ ଫାଢି କରି ସାରିଲଣି?
ନା ଏବେ ଶାଢି କରିନି। କରନି କରିବି କାଲି
ଓହୋ। ଆନିବର୍ସରୀ କେଉଦିନ ଗୋଟେ?
ଆନିବର୍ସରୀ ଗୁରୁବାରେ ପରଦିନ।
ହୁଁ ଆଉ ଆନିଵର୍ସରୀ ଏଥର କଣ ପ୍ଲାନ୍?
ଆନିର୍ବସରୀ।
ହୁଁ ଏ ପାଖ ଆଖ କୋଉଟି ତ ଯାଇଛ ଦୂର ଜାଗାକୁ କୁଆଡେ ପଳେଇବ ଆଉ ନୂଆ ଜାଗା ଆଉ।
ହଁ। ଯିବୁ ଆଉ।
ନୂଆ ଜାଗା କୋଉଠିକୁ ପଳେଇବେ ଏଥର ବୁଲିବାକୁ।
ହୁଁ ଶାଢୀ ଭାଇଙ୍କର ଡ୍ରେସ୍ ନେଇ ଆସିଛି।
ଓହୋ।
ଆଉ ବାଲି ଦେଖିଲ କଣ ଗିଫ୍ଟ କହିଲ?
ଓହୋ ଭଲ ଆଉ।
ଭାଇ କି ନା। କଣ ଦବ? ଘଣ୍ଟାଟେ ଦଉନା ୱାଚ୍ -ୱାଚ୍।
ଦେଇ ଥିଲି ଆରବର୍ଷ ତାଙ୍କ ଜନ୍ମଦିନ ରେ ପା।
ଓହୋ ଆଉ ସାର୍ଟ।
ଆଣିଛ।
ହୁଁ।
ଆଣିଚ ଆଉ କଣ ଦବ, ତମ ମନ ପସନ୍ଦର ଗୋଟେ କଣ ଦିଅ ଆଉ।
ସବୁ ଆଣିଚି, ରୁମାଲ ବି ଆଣିଚି ଆଉ କଣ
ହେଁ-ହେଁ, ଆଉ କଣ ବାକି ଅଛି ଗୋଟେ ଦେଇଦିଅ ଆଉ।
ଏତେ ଜିନିଷ କିଛି ମତେ ଦେଖା ଯାଉନି।
ହଁ, ଝିଅ ପିଲାଙ୍କର ହେଲେ ସିନା ଦୁନିଆ ପ୍ରକାର ଝିଅ ପିଲାଙ୍କର ବାଛିବ। ହୁଁ, ଆଉ ପୁଅ ପିଲାଙ୍କର କଣ ସେଇ ଜୋତା ଆଉ ହଉଛି ଘଣ୍ଟା ସାଟେ, ରୁମାଲ୍ ଫୁମାଲ୍ ଏୟା ତ ଆଉ।
ହଁ, ଦେଖିଆ
ଝିଅ ପିଲାଙ୍କର ହେଲେ ଦୁନିଆ ଜିନିଷ, ହୁଁ।
ହଁ, ଝିଅ?
ଝିଅ ଯାଇଚି ଅଙ୍ଗନବାଡି।
ଓହୋ ଅଙ୍ଗନବାଡି, ପାଠ ପଢ଼ିଲାଣି?
ହଁ ପାଠ ପଢିଲାଣି ଅଳ୍ପ-ଅଳ୍ପ ମାନେ ଲେଖିନି ସବୁ ଡାକୁଚି ଆଉ।
ଓହୋ, ଖାଲି ପ୍ରାକ୍ଟିସ୍ କରୁଚି ଯୋଉ ପାଟିରେ ଆଉ ନା।
ହୁଁ, ଏବିସିଡି ୱାନ୍ ଟୁ ଜାନୁଆରୀ, ଫେବୃଆରୀ, ସଣ୍ଡେ, ମଣ୍ଡେ ଏଗୁଡା ସବୁ ଶିଖୁଚି ଆଉ, ଏ ସବୁ ଗୀତ ସବୁ ଶିଖୁଚି ଇଂଲିଶ୍ ଓଡ଼ିଆ
ହୁଁ, ତାକୁ ନାଚ ସିକୋଉନା।
ହୁଁ, ନାଚ ଶିଖାନ୍ତି ଆମ ପାଖରେ ଏଠି କିଛି ନାହିଁ ଶିଖିଆ ପାଇଁ ତ। ଦୂରରେ ହେଲେ ଆ ଟିକେ ବଡ ହେଇଗଲେ ଦୂରରେ ନେଇକି ଶିଖେଇଲେ ହବ ଆଉ।
ହୁଁ -ହୁଁ। କାଇଁ କହନି ଏବେ ଛୋଟ-ଛୋଟ ଛୁଆ ସବୁ ନାଚ ନାଚୁଚନ୍ତି ନା, ବଢିଆ-ବଢିଆ ନାଚନ୍ତି। ଏବେଠାରୁ ପ୍ରାକ୍ଟିସ୍ କଲେ, ସେ ବଡ ହେଲେ ବି ନାଚିବ।
ଓ ହଁ। ନାଚିଲେ ଏବେଠାରୁ ଭଲ ନା।
ହୁଁ, ତମେ ତ ଭଲ ନାଚ ଟିକେ ଆମ ଝିଅକୁ ଶିକୋଉନା।
ହଉ ରୁହ ନହେଲେ ଏଇ ରଜ ପରେ ଶିଖେଇବି ନହଲେ ଆଉ।
ହଁ ରଜ ଯାଉ, ଏ ଟିକେ ତାକୁ ଖାଲି ନର୍ମାଲି- ଟିକେ ହାତ ଗୋଡ଼ ହଲେଇବା ଟିକେ ସିକେଇବ ଆଉ।
ହଁ, ଏବେଠାରୁ କଣ କୁହନି ଟିକେ ପ୍ରାକ୍ଟିସ୍ ରଖିଲେ ସେ ଟିକେ ବଡ ହେଇଗଲେ ବି ଅଭ୍ୟାସ ହେଇଥିବ ପୁରା ଆହୁରି ବଢିଆ ନା, ଭଲ ବି ନାଚିବ ଯଦି ନଚିଆ ପାଇଁ ତାର ଯଦି ଇଣ୍ଟ୍ରେଷ୍ଟ ଥିବ। ହଁ- ହଁ। ମୁଁ ବି ମୁଁ ବି କଣ କୁହନି ମୁଁ ବି କା କତିରୁ ଶିକିନେଇଁ, ମୁଁ ନିଜେ-ନିଜେ ହିଁ ନି- ଟିବି ମୋବାଇଲ୍ ଦେଖି ନିଜେ ହିଁ ଶିକିଛି।
ହୁଁ।
ଟିକେ ଯଦି ମୋବାଇଲ୍ ବାଜିଲା, ମୋର ନିଜେ-ନିଜେ ମୋର ନିଜେ-ନିଜେ ମୁଁ ନାଚେ। ଆଜି ବି ଭାଲୁକୁଣି ଫାଲୁକୁଣୀ ଓଷା ହେଲେ ନାଚନ୍ତି ମାଇକ୍ ଫାଇକ୍ ବଜାଇକକି।
ହୁଁ।
ନାଚେ ଆମର ଏଠି ଭାଲୁକୁଣୀ ଠାକୁର ବସିଲେ ମାଇକ୍ ବଜାନ୍ତି ତ।
ହୁଁଁ।
ନାଚେ ଆଉ, ନାଚି ମୋର ଅଭ୍ୟାସ୍ ହେଇଯାଇଚି ନାଚେ ଆଉ।
ହଁ ଏଇଠି ତ ଭାଲୁକୁଣୀ ଭଲ ହୁଏ ଆଉ।
ହୁଁ ଭଲ ହୁଏ ଆଉ ଆମ ଗାଁରେ ସେପଟ ସାହିରେ ଅଲଗା ସାଇ ଗୋଟେ ସେଠି ଭଲ ହୁଏ ଭାଲୁକୁଣୀ ଠାକୁର। ଏଇଠି ପୁରା ମେଢେ ମେଢେ ଠାକୁର ଆସନ୍ତି।
ଭଲ ହୁଏ ହଁ ଭସାଣି ହୁଏ ସବୁ ଝିଅ ନାଚନ୍ତି।
ହୁଁ।
ଭଲ ହୁଏ ସବୁ ସେଇଠି ହଁ ସେଇଠି ସବୁ ଭଲ ହୁଏ। ଏଇଟା ପୁରା ନାଁ ଅଛି ତାଙ୍କର ପୁରା ଆଉ ନା ମୁଁ ଦେଖିବା ପାଇଁ କେବେ ଯାଇନି ଶୁଣିଛି।
ହଁ ମୁଁ ଘ ଆସିଲା ବେଳେ ଯୋଉଠି ଦେଖିବିିନ ପ୍ରସେସନ।
ହୁଁ ଭଲ ହୁଏ କାଳି ସିଆଡେ। ଆଉ ଗୋଟେ ଆମ ଏ ଆମ ଘ ଆମ ଗାଁ ପାଖ କୀରା ଗୋଟେ ହୁଏ ଯେ
ହୁଁ।
ସବୁ ଆସନ୍ତି। ସେମିତି ଛୋଟ ଠାକୁର ସେମିତି, ସିଏ ସବୁ ଝିଅ ପିଲା ସବୁ ନାଚି ନାଚିକି ଆସନ୍ତି ଦିନ ବେଳେ।
ଓହୋ।
ଦିନେ ବେଳେ ସବୁ ଆସନ୍ତି ଆଉ।
ହୁଁ। ଏବେ ତ ସବୁ
ହଁ ଏବେ ତ ସବୁ ଭଶାଣିରେ ଝିଅ ପିଲା କଣ ପୁଅ ପିଲା କଣ ସବୁ ନାଚୁଚନ୍ତି। ଏଇଆ ଆଉ।
ହଁ ଆମର ତ ସବୁ ସବୁ ଆମରଉ
ହଁ ବାର ନା ବାର ମାସରେ ତେର ପର୍ବ। ସବୁ। ପୁଣି ରଥ ଟଣା ଆସିବ। ଗଣେଶ ପୂଜା ସରସ୍ଵତୀ ପୂଜା।
ଗଣେଶ ପୂଜାଟ ମାସ ଯାକ
ହଁ। ମାସକ ଆଗରୁ ସବୁ ସଜାସଜି ହେଇକି
ହୁଁ।
ଭଲ ହୁଏ ନା।
ଆ ତା ପୂଜାରେ ତ ହଁ ଗାଁ କମ୍ପିବ ଆଉ
ଦୁର୍ଗା ପୂଜାରେ ଗାଁ କମ୍ପିବ ଘରେ ଘରେ ସବୁ କୁଣିଆ ଝିଅଝୁଆଣୀ ସବୁ ଫୁଲ୍।
ବେଶୀ ନା
ହୁଁ ସମିସ୍ତିଙ୍କ ଘରେ କୁଣିଆ।
ହୁଁ।
ଦୁର୍ଗା ପୂଜା ହେଲେ ସମିସ୍ତିଙ୍କ ଘରେ କୁଣିଆ ଫୁଲ୍। ହଁ ଭଲ ହୁଏ ଚାରି ମେଢ ଠାକୁର। ଆଉ ଆମ ଚଣ୍ଡି କତିରେ ବି ଭଲ ହୁଏ। ହୁଁ ଭସାଣି ହୁଏ।
ବେଶୀ ଭଲ ଲାଗେନା?
ହୁଁ ହୁଁ ବଢିଆ ଲାଗେନା।
ହୁଁ।
ସମୀସ୍ତେ ମାନେ କୁହନା ପ୍ରବଳ ଲୋକ।
ହୁଁ ଆଉ ସେପଟେ ଦୂର୍ଗାଙ୍କ ପାଖରେ ଦୋକାନ ପଡେ ସବୁ। ଛୁଆ ସେଠି ଦେଖିବେ ବେସି ଛୁଆ।
ହଁ ହଁ ହଁ ସେଠି ବି ଦୋକାନ ପଡେ। ହୁଁ ହୁଁ ହୁଁ ପୁରା ସକାଳୁ ପୁରା ଲାଇନ ଲାଗିଥିବ ବାରଟା ଗୋଟେ ଜାକେ। ଭଲ ହୁଏନା ସେଠି। କଣ କଇଲ।
ମୁଁ କହିଲି ତମେ ଜାଇଥିଲ ସେଠୁ କଣ ଆଥିଲ ତମେ ଦେ ଇ ଆସିଥିଲେ ବା ଏ ଥର।
ହୁଁ ନାନୀ ଆସିଥିଲା ଏଥର ବୁଲିବା ପାଇଁ ଯାଇଥିଲି ପା କଣ ଏଇ ଛୋଟ ଛୁଆଙ୍କ ଖେଳନା ତା ପୁଅ ଅଛି ତ
ହୁଁଁ
ଏଇ ଖେଳନା ମେଳନା ଏଇ ଟେସ୍ନାରୀ କଣ କ୍ଲିପ୍ ଫ୍ଲିପ୍ ଏଇଗୁରା ସବୁ ଆଣିଥିଲୁ ଆଉ।
ହୁଁ ଖାଇବା ଦିନିସ ଯାଇଥିଲୁ ଖାଲି ତ ମୁଁ ହେଠି ଅଳ ଦୋକାନ ତ ମେଞ୍ଚେ ନୁହେଁ। ସେମିତି ପ୍ରକାର ବି ଦୋକାନ ଦୋକାନ ପଡେ ତାପରେ ଖାଇବା ଜିନିଷ ମେନ୍ ଯିବୁ ମାନେ ଝିଅ ପିଲାଙ୍କର କଣ ଖାଇବା।
ହଁ ଖାଇବା ଜିନିଷ ଏଠି ଭଲ ମିଳେ ଆଉ।
ହୁଁ
ସେତେବେଳେ ତ ଆଇଁଷ ଫାଇଁଷ ଏତେ ନ ଗୁପଚୁପ ଚାଟ ଚାଓମିନ୍ ଆଇସ
ହଁ ହଁ ହୁଁ ଏଇଆକୁ ତ ଆଉ।
ହୁଁ ହୁଁ
ଆଉ ଛୁଆଙ୍କର ଏଯୋଉ ଖେଳ ନା ଇଏ ସେଇଆକୁ ପଡେ ସେ ଛୁଆ ଖେଳନ୍ତି ସବ
ହୁଁ ଛୋଟ ଛୁଆଙ୍କ ଜିନସ ବେଶୀ ପଡେ।
ହୁଁ ଛୋଟ ଚୁଆଙ୍କ ଜିନିଷ ବେଶୀ ବଡେ। ଭଲ ହୁଏ ନା।
କାଳି ପୂଜା ତ ତାପରେ ଆମର ଏଇଠି ଭଲ
ଉଁ କାଳୀ ପୂଜା ଗିରି ଗୋବରର୍ଦ୍ଧନ ଠା
ହଁ ସବୁ ତ ପୂଜା ଏଇ
ଗିରି ଗୋବରର୍ଦ୍ଧନ ଠାକୁର ହୁଏ।
ସେ ସାତ ଦିନ ହବ
ହଁ ହୋ ହୋ ଗିରି ଗୋବରର୍ଦ୍ଧନା ଠାକୁର ଦୀପାବଳୀ ରେ ହୁଏନା କି? ଦୀପାବଳି କାଳୀପୂଜା। ଦୀପାବଳି କାଳୀପୂଜା।
ହୁଁ
ଲାଇନ ତ ଲାଗିଥିବ ସେଇଠୁ ପର୍ବପର୍ବାଣି ଆଉ। ରଥଯାତ୍ରାରେ ଯୋଉ ଠାକୁର ଆସନ୍ତି।
ହୁଁ ସେଟା ବି ଭଲ ହୁଏ ଯେ।
ହୁଁ
ଏ ବର୍ଷ ରଥ କାମ ରଥ ତିଆରି ହେଲାଣି ନା ହେଇନି?
ନା ହେଇନି କାଇଁ।
ହେଇନି ଏଇ ରଜ ପରେ ପରେ ହବ ଧେ ଆଉ ହଁ ରଜ ପରେ ପରେ ହବ। ଆମ ଗାଁରେ ଭଲ ହବ ରଜ ଏଥରକ ଭାଉଜ ଯିବ ବୁଲିଆକୁ।
ହୁଁ, ଏଥରକ
ଆମର ଏଠାରେ ତିନି ଏଥର ତିନି ପ୍ରକାର ଡୋଳି ଲାଗିବ।
ହଉ କି କି ଦୋଳି ଲାଗିବ?
ତିନି ପ୍ରକାର ଡୋଳି ମାଇକ୍ ଫାଇକ୍ ଲାଇଟ୍ ସବୁ, ଏଇ ଯୋଉ ଚରକି ଦୋଳି।
ହଁ।
ଆଉ ଗୋଟେ ପଟାଡୋଳି ଆଉ ଦଉଡିରେ ଯୋଉ ଡୋଳି ଲଗାନ୍ତି।
ଓ ହଁ
ତିନି ପ୍ରକାର ଡୋଳି ଲାଗିବ। କଣ କହିଲ?
ମୁଁ କହିଲି ଏଇ ଯୋଉ ମାଇକି ଫାଇକି ପଇସା ସବୁ କିଏ ଛୁଆ ସବୁ ଠୋଳେଇ
ହଁ ଏଇ ଛୁଆ ଗାଁ ଲୋକ ସବୁ ଗାଁ ଲୋକ।
ଓହୋ।
ଝିଅ ପିଲା କିଛି ଅଳ୍ପ ପଇସା ଦେବେ, ଆଉ ଗାଁ ଲୋକ ଦେବେ ଆଉ।